ହାଲୋ।
ହଁ ଆପଣଙ୍କୁ ମୋ କଥା ପୁରା ଭଲରେ ଶୁଭୁଛି?
ହଁ ହଁ ତମ କଥା ମୋତେ ଠିକ୍ ସୁଭୁଚି। କୁହନ୍ତୁ କଣ କହୁଛନ୍ତି?
ଆପଣ କଣ କରୁଛନ୍ତି ଏବେ?
ଏଇ ମୁଁ ସକାଳୁ ଉଠିଲି ଏଇ ଅଧଘଣ୍ଟେ ହବ ଉଠିଲି କାରଣ କାଲି ରାତିରେ ଆମେ ଲେଟ୍ ରେ ଶୋ ଶୋଇଥିଲୁ ସେଇଥିପାଇଁ ଡେରି ହେଲା ଉଠିବାକୁ। ଏବେ ତ ଉଠିଲୁ ଉଠିକି ଆଉ ଟିକେ ଦାନ୍ତ ଘଷିକି ଟିକେ ଚା ଫା ପିଉଥିଲୁ ତାପରେ ଆମ ପୁଅ ଚିଙ୍ଗୁଡି ଆଣିଲା ଆଉ ତେଣୁ ସେ ଚିଙ୍ଗୁଡ଼ିକି ଭଜା ଭଜି ଆମର ଚାଲିଚି। ମୁଁ ଟିକେ ଦେଖୁଥିଲି ମୋତେ କହିଲେ ଧାରେ ଠାକୁ ଠାକୁର ପୂଜା କରୁଛନ୍ତି ମତେ କହିଲେ ତମେ ଟିକେ ଚେଙ୍ଗୁଡ଼ିଟା ଟିକେ ମାରିଦିଅ ମନ ହଉ ଖଡେ ଖରଡ଼ି ଦୋଉଥିଲି ଆଉ
ଆ ଆହା ଆପଣଙ୍କ ପୁଅ ଅ ଚିଙ୍ଗୁଡି କେତେ ଆଣିଚି? କୋଉ ଚିଙ୍ଗୁଡି?
କେ ହଁ ଗୋଟେ ଟି ଟିକେ ଆଉ ମଝି ସାଇଜ ଚିଙ୍ଗୁଡ଼ି ଆଣିଚି। କିଲେ ଖଣ୍ଡେ ଆଣିଚି। ଆଉ ସେ ବି ଭଜା ହେଲାଣି ଖାଇକି ଯାଇଚି ଅଳ୍ପ। ଆଉ ଆମର ଯାହା ଥିଲା ଭଜା ହଉଛି ବର୍ତ୍ତମାନ। ଆଉ ଏମିତି ଆଉ।
ଓହୋ ଆଉ କିଛି ଅଲଗା ମାଛ ଆଣିଚି ନା ଖାଲି ଚିଙ୍ଗୁଡ଼ି?
ନା ଖାଲି ଚିଙ୍ଗୁଡ଼ି ଆଣିଚି। ଚିଙ୍ଗୁଡ଼ି ଆମ ପିଲାମାନଙ୍କୁ ବି ଭାରି ପସନ୍ଦ। କାରଣ? ଆମ ପିଲାମାନେ ଚିଙ୍ଗୁଡ଼ି ଖାଇବାକୁ ବେଶୀ ଭଲ ପାଆନ୍ତି ତେଣୁ ସେ ଚିଙ୍ଗୁଡ଼ି ଆଣିଛି। ତେଣୁ ସେ ଚିଙ୍ଗୁଡ଼ି ଭାଜିଦେଲେ ଆମ ଛୁଆଙ୍କୁ ଚିଙ୍ଗୁଡ଼ି ତରକାରି ଟିକେ କରିଦେଲେ ଖାଇବେ ନହେଲେ ଭଜାରେ ଖାଇବେ ତେଣୁ କିଛି ଅସୁବିଧା ନାହିଁ।
ଆଛା ଆଚ୍ଛା ଆପଣ ଯଦି ଚାହିଁବେ ରୋଷେଇ ସେଇ ଘରରେ ଯାଇକି ବି କଥା ହେଇପାରିବେ କିଛି ଅସୁବିଧା ନାହିଁ।
ନାଇଁ ମାମା ଆମର ଆସିଗଲେଣି। ଆଉ ଭୟ ନାହିଁ ଆମର
ଆଜ୍ଞା ଆଉ ମୁଁ କଣ କହୁଥିଲି କି ଚିଙ୍ଗୁଡ଼ିରେ ଯୋଉ ଗୋଟେ ଛେଚା କରନ୍ତି ମାନେ ଆଗ କାଳର ମଣିଷ ମାନେ ସେଇଟା ହିଁ କରନ୍ତି। ମାନେ ଆଗକାଳ ମାନେ ଆ ମାନେ ଏମିତି ଗାଁ ଏରିଆର ମଣିଷ ମାନେ ଆପଣଙ୍କ ମାମା ବୟସର ହେବେ ସେମାନେ ଏ ସବୁ କରନ୍ତି ମାନେ ହେମଦସ୍ତାରେ ହୋଉଛି ଛେଚନ୍ତି ଖାଲି ଚିଙ୍ଗୁଡି କୁ ରସୁଣ ଆଉ ପିଆଜ ପକେଇକି ଏମିତି ଛେଚିକି ଖାଲି ଗୋଟେ କରନ୍ତି। ସେଇଟା ହୋଉଛି ମ ମତେ ବହୁତ ଭଲ ଲାଗେ। ଆପଣଙ୍କୁ ସେ ଛେଚାଟା ଭଲ ଲାଗେ ଚିଙ୍ଗୁଡିର?
ମୋତେ ତ ସବୁଠୁ ବହୁତ ବଢ଼ିଆ ଲାଗେ କାରଣ ଆମେ ତ ଗାଁରେ ଜନ୍ମ ହେଇଥିଲୁ ଆମ ପିଲାଦିନେ ଆମେ ପଖାଳ ଭାତ ସକାଳୁ ଖାଉ। ପଖାଳ ଭାତ ବୁଝିପାରୁଛ ନା ପାଣି ଭାତ ଯେଉଁଟା ପାଣି ପୁରେଇକି ଖାଆନ୍ତି? ସେ କଣ ହୁଏ କି ଆମର ସେତେବେଳେ ଗଢ଼ିଆ ପୋଖରୀ ଚିଙ୍ଗୁଡ଼ି ମିଳେ ଏବଂ ଯେଉଁ ଏହି ବର୍ଷା ଦିନ ମାନଙ୍କରେ ଅନ୍ଧୁଲି ଖଇଁଚି ବସେ ସେ ଯୋଉଁ ଅନ୍ଧୁଲି ଖଇଁଚି ବସେ ହେତେରେ ଚିଙ୍ଗୁଡ଼ି ପଡ଼ିଥିବେ ତାକୁ ସକାଳୁ ସକାଳୁ ଆଣିବେ ଫ୍ରେଶ୍ ଚିଙ୍ଗୁଡ଼ି ହେଇଥିବ ଆଉ ଆଉ ଚୁନା ମା ଛ ଅଲଗା ହେଇଥିବ। ତାକୁ ସବୁ ଭାଜିଦେବେ ଭାଜି ଦେଇକି ସେ ଚିଙ୍ଗୁଡ଼ିକି ବଢ଼ି ବି ଦିଇଟା ପକାନ୍ତି ବଢ଼ି ରସୁଣ ପିଆଜ ପକାଇ ତାକୁ ଛେଚିକି ଲଙ୍କା ପକେଇକି ତାକୁ ଛେଚିକି ଦେବେ ଆପଣ ବିଶ୍ୱାସ କରିବେନି ଆମେ କଂସେ ଲେଖା ଭାତ ଖାଇଦେଉଁ। ଏତେ ଖୁସି ଲାଗେ କାରଣ ଫ୍ରେସ୍ ଚିଙ୍ଗୁଡ଼ି ଆଉ ଟାଉନ ବଜାରରେ କଣ ଆପଣ ଆଠ ଆଠ ଦିନ ଆ ଦଶ ଦିନକି ପାଞ୍ଚ ଦିନର ଚିଙ୍ଗୁଡ଼ି ପାଉଛନ୍ତି। କିନ୍ତୁ ଆମେ ପୁରା ଫ୍ରେଶ୍ ଚିଙ୍ଗୁଡ଼ି ପାଉ। ଆଉ ଭାଜିକି ଖାଇବାକୁ ବହୁତ ସ୍ବାଦ ଲାଗେ ବଢ଼ିଆ ଲାଗେ ସେ ଦେଶୀ ଚିଙ୍ଗୁଡ଼ି ଆଉ ବହୁତ ବଢ଼ିଆ ଲାଗେ। ସେ ଖାଇବା କାହିଁ କହୁଛନ୍ତି ଆଉ ଆପଣ ଏଠି କୁଟା ଛତୁ ଚାଷ କରି ଖାଉଛନ୍ତି ଆମର କଣ ଗାଁରେ ଯେଉଁ କୁଟା ସବୁ ରହିଥାଏ ଧାନ ଅମଳ ବେଳେ ଯେଉଁ କୁଟା ରହିଥାଏ ସେ କୁଟା ପଚିଗଲେ ସେଥିରୁ ଛତୁ ହୁଏ। ଆମେ ପ୍ରାକୃତିକ ଛତୁ ସବୁ ଖାଉ ସେ ଛତୁ ଟିକେ ଆମ ବୋଉ ଆଣିକି ଖାଲି ଆଳୁ ଛୋଟ ଛୋଟ କରି ତାକୁ ଭାଜି ଦେଇଥିବ ଆଉ ଖାଇବା କି ମଧୁର ଆପଣ ସେ ସେ ଦିନିଷ ଆମେ ପାଉନୁ ସେ ବାପା ବୋଉ ତ ଚାଲିଗଲେଣି। ଆମେ ତ ବହୁତ ଭୁଲ କରୁଛୁ ତାଙ୍କ ପାଖରେ ଆଉ ତାଙ୍କ କଥା ବହୁତ। ତୁ ମନେ ପଡ଼ୁଛି ଆଉ କଣ କରାଯିବ ବୁଝିଲେ କି।
ହଁ ହଁ ମତେ ନା ଚିଙ୍ଗୁଡି ମାନେ ଆପଣ ପୁରା। ପ୍ରାକୃ ମାନେ ପୁରା ହଉଛି ନଈରୁ ଆଣିଲେ। ଖାଇଲେ ଆପଣଙ୍କର ସେଇଠି ଚିଙ୍ଗୁଡି ସହିତ। ଆଉ କୋଉ ମାଛ ସବୁ ପଡିଥାଏ ଟିକେ କହିଲେ।
ଆ ଶୁଣନ୍ତୁ ଆମର ପ୍ରକୃତରେ ଆମ ବାପା ଯେତେବେଳେ ଥିଲେ। ଆମର ତିନି ଚାରି ଯାଗା ଅନ୍ଧୁଳି ଖଇଁତି ବସେ। ମାନେ କଣ ହୁଏ କି ସେଠି ସବୁ। ମାନେ ମାଛ ମୁହଁଟା ହାଟା ସେଇଠି ସବୁ ବସାନ୍ତି ବସେଇଲେ କଣ ହେବ ସେଟି। ଆମର ଯୋଉ ଅନ୍ଧୁଲି ଖଇଁତି ବସିଲେ ତା ଦେହରେ କରାଣ୍ଡି ମାଛ। ମଉରାଳି ମାଛ କଣ୍ଟିଆ ମାଛ ଧେଡ଼ିକିନି ଗଡ଼ିଶ। ଏମିତି ବହୁତ ସାରା ଚୁନା ମାଛ ଛୋଟ ମାଛ। ସବୁ ପଡ଼େ ତାକୁ ଆମେ ରାତିରେ ସନ୍ଧ୍ୟାବେଳେ ବସେଇଥିବେ। ପୁଣି ଯାଇ ସକାଳୁ ଉଠେଇକି ନେଇ ଆସିବେ। ଆଉ ସେ ଝିଡ଼ିକି ଯାହା ପଡ଼ିଥିବ ତାକୁ ଆଣିବେ ଆଣି ତାକୁ ଖିଆ ହୁଏ। ପୁଣି ସକାଳେ ଫୁଣି ସେମିତି ବସେଇ ଦେଇ ଥିବେ ଫୁଣି ଚାରିଟା ପାଞ୍ଚଟା ବେଳକୁ ଯିବେ ଫୁଣି। ଯାହା ପଡ଼ିଥିବ ତାକୁ ଆଣନ୍ତି ଏଇ ମାଛ ଗୁଡ଼ାକ ସବୁ ବଢ଼ିଆ ଆ ମାଛ ଆଉ ଯୋଉଗୁଡା କି। ଫ୍ରେସ୍ ମାଛ ସେଗୁଡ଼ା ସାଙ୍ଗେ ସାଙ୍ଗେ ଆସିବେ। ଆଉ ସେଗୁଡ଼ା ସାଙ୍ଗେ ସାଙ୍ଗେ ଆମର କଣ ଭଜା ହୁଏ ବଛା ହେଇକି ଭଜା ହେଇକି ଖିଆ ହୁଏ। ତେଣୁ ଏଇ ଯୋଉ ଚତୁୁରୀ ମାସିଆ ଯୋଉଟା କୁହନ୍ତି ଏଇ ଯେଉଁ ବର୍ଷା ଦିନରେ। ମାନେ ମାଛରେ ଜାଣିବେ ପରିବାର ଚଳନ୍ତି ପୁରା ଏ କରି। ଆଉ ଆଉ କିଛି ନହେଲେ ଚଳିବ ମାଛ ଆଳୁ। ଆଉ ପନିପରିବା କଣ ଥିବ ଆଉ ଚିଙ୍ଗୁଡ଼ି। ଏ ଯୋଉ ଆଳୁ ଫାଳୁ ପକେଇକି ଗୋଟଏ ଘାଣ୍ଟ କରନ୍ତି। ସେଇଟା ତ ସବୁଠୁ ଟପ୍ ଲାଗେ ଆପଣ ଖାଇଛନ୍ତି ନା ନାହିଁ ମୁଁ ଜାଣିନି କିନ୍ତୁ ସେ ସବୁ ବଢ଼ିଆ ମାଛ ଆଜ୍ଞା।
ହଁ ହଁ ଚିଙ୍ଗୁଡି ମା ଚିଙ୍ଗୁଡିର ସେ ଯୋଉ। ଘାଣ୍ଟ ଟା ପୋଇ ଡଙ୍କ ଘରିକା ପକେଇକି କରନ୍ତି। ମୋର ତ ପୁରା ପସନ୍ଦ ମାନେ ସେଇଟା କରିଦେଲା ମାନେ। ମୁଁ ମାନେ ପନିପରିବା ସବୁ ଖାଇଦିଏ ଆଉ ଆପଣ ଯୋଉ କହୁଛନ୍ତି। କି ଚତୁୁରୀ ମାସିଆ ମାନେ ଏଇ ଯୋଉ ବର୍ଷା ଦିନକୁ ଆପଣଙ୍କ ଆଡେ ସେଇଟା। କୁହାଯାଏ।
ହଁ ଗାଁରେ ଏ ଯୋଉ ଚ ଚତୁରି ସା ଯୋଉ ବର୍ଷା ଦିନକୁ ଆମର ଚତୁରି ମାସିଆ କୁହନ୍ତି ହିଁ। ହିଁ ଚତୁୁରୀ ମାସିଆ ରେ ହିଁ ଏଇ ଯୋଉ ମାଛ ଫାଛ ଗୁଡ଼ାକ ସବୁ। ଗଢ଼ିଆ ପୋଖରୀ ପାଣି ହେଇଗଲା ପରେ ଗଢ଼ିଆ ପୋଖରୀ ମାଛ ସବୁ ପଦାକୁ ବାହାରି ପଡ଼େ ତ ବିଲ ମାଳ। ଅଣ୍ଡା ଦିଏ ଆଉ ବହୁତ ସାରା ମାଛ ହୁଏ ତେଣୁ। ଅନ୍ଧଲି ଖଇଁଜି ସବୁ ଲୋକ ପ୍ରତି ଘର ଲୋକ ବସାନ୍ତି। ସେଇ ଯୋଉ ମାଛ ଗୁଡ଼ିକ ମିଳେ।
ବା ମାନେ
ବୁଝିଲେ କି।
ହଁ ହଁ ମୁଁ ବୁଝିଲି ମାନେ। ମାନେ ଚତୁୁରୀ ମାସିଆ ରେ ସବୁ ଗଡିଆ ପୋଖରୀ ଯେତେ ବେଳେ ପୋ ମାନେ। ପାଣି ରେ ଫୁଲ ହେଇଯାଏ। ତ ମାଛ ଗୁଡାକ ପୁରା ଉଠନ୍ତି ଆଉ ଉଠ ଉଠିକି ସେଇ ଯୋଉ। ଓ ମା ପା ମାନେ ନଈର। କଡ କଡେ ଚାଲନ୍ତି ସେଇଠୁ ଆପଣ ମାନେ ସବୁ। ଅଁ ଧରିକି ଆଣିକି ଖାଆନ୍ତି ଆଉ ପନିପରିବା ଏତେ ଖାଆନ୍ତିନି। ମାନେ ସେଇ ଗୁଡାକ। ଅ ପୁରା ଆଣିକି ଖାଇଲେ ପୁରା ଆମର ଆପଣଙ୍କର ଯୋଉ ବ ତ ଋତୁ ଟା ପୁରା କଟିଯାଏ।
ହେଲା।
କେଜାଣି ଆପଣ ଆପଣ ହ ଛି କଣ ରୋଷେଇ ଘରେ କରିକି ଆପଣଙ୍କ ଏବେ ଶୁଭିଲା।
ନାଇଁ ମୁଁ ଦାଣ୍ଡ ଘରେ ବସି ଟୁଙ୍ଗ ଟାଣ ଟୁଙ୍ଗ ଟାଣ ହଉଛି।